ହ୍ୟାଲୋ।
ହଁ।
କଣ କରୁଚ?
ନାଚୁଚି ତମେ ନାଚିବା ପାଇଁ ଯାଇବ ।
ଏ ଟାଇମ୍ ରେ ନାଚୁ ଯେ ସକାଳେ ଦିନ ସାର ଅଛି ସାରା ଅଛି।
ରାତି ଉଠିଲେ ଟିକେ ନାଚିବାକୁ ଇଚ୍ଛା ହେଲା ଆଉ ।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
। ଦେଖିଆ କଣ କରିବି ସକାଳେ ଆଉ। ତମେ କଣ କରୁଚ କି?
କିଛି ନାଇଁ ମାନେ
କଣ ହେଇଚି?
ମୁଁ ଘରକୁ ଆସିଲି କିଛି ନାଇଁ ଏଇ ଯୋଉ ଜିବୁ ବୋଉ ମନ୍ଦିର ଯିବେ ଆସିଲି। ଆସକି ଦେଖିଲି ରୋଷେଇ ଚାଲିଚି ଆସିଲି ପରେ ଖାଇକି ଜିବୁ ଆଉ।
ଫୋନଟା କୋଉଠି ରଖିଚ କି?
ଫୋନ୍ ଟା ଅଛି ମୋ ପାଖରେ।
ପାଖରେ ଅ ଓହଁ। ଆଉ କେତେ କଣ ହେଇଚି?
ଏବେ ଉଠିଲି ଜଷ୍ଟ ଖାଇବାକୁ
ବହୁତ ଜଲ୍ଦୀ ଉଠି ଯାଉଚ?
ହଁ ଟିକେ ଲେଟ୍ ଶୋଉଚି ଲେଟ୍ ରେ ଉଠୁଚି ଆଉ।
ଓ ହଁ ଲେଟ୍ ରେ କାଇଁ ଚୋଉଚ କି?
ଅଫିସ ପାଇଁ ଲେ
ତମର କଣ ରାତି ଅଧିଆ ଅଫିସ୍?
ହଁ ରାତି ଅଧିଆ ଅଫିସ୍ କାମ ଦିଇଟା ଯାଏଁ କରୁଚି।
ରାତି ଅଧରେ କଣ ଲୋକଗୁରା ଶୋଇ ପଡ଼ିଲା ଲୋକ ଗୁରା ଶୋଇ ପଡିଲା ପରେ ସବୁ ଝାଡୁ ପୋଛା ମାରୁଚ ନା କଣ?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
କଣ ହେଇଚି?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
ଲୋକଙ୍କୁ ନିଦ ହୋଉନି? ଯଦି ଇଏ କରୁଚନ୍ତି କହିବ ଯଦି ନିଦ ନ ହୋଉଚି ମେଡିସିନ ଖାଇକି ଶୁଅ ଏମିତି ଫୋନ୍ କରିକି ହଇରାଣ କାଇଁ କରୁଚ ରାତି ଅଧରେ ତମେ ତ ନିଜେ ବି ଶୋଉନ ଆଉ କାହାକୁ ଶୋଇବା ପାଇଁ ଦୋଉନ।
କୋହୁଚିପା ମତେ ତମେ ଏତେ ରାତି ଯାଏଁ କଣ ପାଇଁ ଏଗୁଡ଼ାକ ବ
ରାତି ରାତିଟା ହେଇଚି ଶୋଇବା ପାଇଁ ନା ରାତିଟା ହେଇଚି ହଇରାଣ ହବା ପାଇଁ। ଆଉ କଣ ସକାଳୁ ଖାଇବ କଣ ଏବେ? ମା ଭାତ ବନେଇ ସାରିଲେଣି ଆଉ ତମେ କଣ ବନେଇବ? ଏମିତି କି ମା ତ ସବୁ ବନେଇ ଦେବେ ଆଉ ତମେ କରୁଚ କଣ ତାହଲେ?
ମୁଁ କିଛି କରୁନି ଉଠିକ ଖାଲି ଖାଉଚି ଖାଉଚି ଆଉ ଖାଉଚି।
ବ୍ରସ ଫ୍ରସ ସରିଲାଣି। ବ୍ରସ୍ ଫ୍ରସ୍ କରି ସାରିଲଣି ନା ଏମତି ବସିକି ବୁଲୁଚ ଉଠିକି?
ହାଲୋ।
ମଁ କି ଶୁଣା ଯାଉନି କି?
ଏବେ ସୁଵିଲା।
ହଁ
ଫୋନ ଟା ବୋଧେ କୋଉଠି ରଖିଦେଇଥିବ ଆଉ କଥା କୋଉଠି ସୁବିବ।
ନା ନା ମୁଁ ଫୋନ ଟା ଧରି ହିଁ ଥିଲି ପରଫେକ୍ଟ ଥିଲା କଣ ହେଇଛି କେଜାଣି ଭଏସ ଟା ଟିକେ ଲେଟ ଲେଟ ଇଏ ହଉଛି ତ।
ନାଇଁ ଏବେ ତ ଠିକ ଆସିଗଲା।
ଓ ହ।
ଶୋଇ ପଡ। ତୋର କେଜାଣି ଉଠିକି ତ ନିଦ ଛାଡି ନ ଥିବ ।
ଛାଡ଼ିଛି।
ଲାଗୁନି ତ ଛାଡ଼ିଲା ଭଳିଆ ।
ଦଶଟା ବେଳେ ମୋ ନଅଟା ବେଳେ ମୋ ନିଦ ଭାଙ୍ଗିଯାଏ ମୁଁ ଗାଲେଇ ହେଇକି ଶୁଏ ଏଗ ଦଶଟା ଯାଙ୍କେ।
ଗାଲୁଆ ଲୋକ କି।
ହଁ ଟିକେ ଟିକେ ଆଉ।
ଏ ଲାଗୁଛି ବହୁତ ବହୁତ।
ଆଉ କଣ କରୁଛ ତମେ। ଅକ୍ଚୁଆଲ ରେ କଣ କରୁଛ ନାଚୁଛ ନୁହଁ।
ଉଠିକି ଫ୍ରେଶ ହେଇକି ଭାବୁଛି ଗୋଟେ କଣ ଖାଇବା ପାଇଁ ଯିବି।
କୁଆଡେ ଯିବ।
ଏଇଠିକ ଦୋକାନକୁ। କଣ ଗୋଟେ ଜଳଖିଆ ଖାଇଆକୁ। ଆଜି ତ ରୋସେଇ ସରେଗଲାଣି।
କଣ ରୋଷେଇ କର ତମେ କରଛ ନା କିଏ କରିଚି।
ପିଲା ଆସିଗଲେଣି ତ ସେମାନେ ରୋଷେଇ କରି ଭାତ ଡାଲି ସଜନା ଶାଗ ଭଜା।
ଓ ହୋ ପିଲା କୋଉଦିନ ଆସିଲା।
କାଲି ରାତିରେ।
ତବେ ଏତିକି ଟାଇମ ତୁମେ ମାନେ ଇଏ ଥିଲ ଫାଙ୍କା ମାନେ ପିଲା ନଥିଲେ ଏକା ରହୁଥିଲ ଏ ଘରେ।
ହଁ।
କାଇଁ ମତେ ଜଣେଇନ ତ।
ତମକୁ ଜଣେଇନି ମାନେ କଣ।
ଜଣାଇବା କଥା ନା ମତେ ଆଉ ମୁଁ ଆସିଥାନ୍ତି ଆଉ।
ହଁ। ପବନ।
ପବନ ଆଉ କଣ।
ପ୍ରବଳ ପବାନ।
ଆଉ କାଲି ତମ ଦିନ କେମତି ଗଲା?
କିଛି ନାହିଁ ଯେମତି ଯାଏ ଦୁଃଖେ ଦୁଃଖେ।
ଦୁଃଖେ ଦୁଃଖେ କୋଉଥିପାଇଁ?
ପହରଦିନ ଗାଧୁଆ ବେଳେ ରୋଷେଇ କରିଥିଲି ଖାଇଦେଲି। ଗ୍ୟାଓ କାଲି ରୋଷେଇ କରଥୁଲି ଗ୍ୟାସ ସରିଗଲା।
ଓହୋ। ତାପରେ?
ତାପରେ କଣ ଆଉ ଗ୍ୟାସ୍ ତ ସରିଗଲା ଆଉ ଟାଇମ୍ ବି ହେଇଗଲା ଆଉ।
ଅଧା ରୋଷେଇର କଁ କଲ ସବୁ ଜିନିଷ?
ଫୋପଡ଼ା ଗଲା।
ହ ଆଉ କାଲି ଖାଇଲ ତାପରେ କଣ?
ଦିପ୍ରହରେ ତ ଖାଇ ନଥିଲି। ରାତିରେ ଆସକି ଖାଇଲି।
ପଇସା ବଞ୍ଚଉଚ ନାଁ?
ହଁ ଗରିବ ଘର କଥା ଆଉ କଣ କରିବୁ ତମ ବଡି ଥୋଡ଼ି ବଡ଼ ଲୋକ ଅଛୁ?
ଓହୋ ହଁ ହଁ ହଁ। ମୋର ତ ଗଛ ଲାଗିଚି।
ବିିରିୟାନୀ ଅର୍ଡର କରି ଖାଇବୁ ପିଜ୍ଜା ଆର୍ଡର କରି ଖାଏବ।
ଉଁ ହୁଁ ।
ସତ କଥା କହିଲେ ତ କହିବ ଆଉ କଁ କଇବ? ଆଉ ଖାଇଲ କଁ ନାଁ ଖାଇନ?
ଖାଇନି ଗରମ ପାଣି ଟିଏ ପିଉଛି।
କାଇଁ ଖରାଦିିନ ଗରମ ପାଣି?
ଆରେ କଷ୍ଟମରଙ୍କ ସହିତ କଥା ହେଇ ମୋ ଟଣ୍ଟି କାଟୁଚି ଜୋରେ ସେଇଥିଆଇଁ ମୋ ତଣ୍ଟିକୁୁ ରାହାତ ଦବା ପାଇଁକା ପାଣି ଟିକେ ମୁଁ ପିଉଛି।
ତ ତା ଦେହରେ ମିଶିରି ପକେଇ ପିଅ ନା।
ଉଁ ସରି ଏଇଟା ତ ମତେ ଜଣା ଥିଲା।
ଆଉ କଣଟା ଜଣା ଅଛି? ଝଗଡ଼ା କରିବା ଜଣା ଅଛି?
ହୁଁ। ସେଟା ଗୋଟେ କଳା ଆଟ୍।
ଆଉ ଯୋଉଟା ତମ ଦେହରେ ଭରିହେଇକି ଥିବ ନାଁ।
ହୁଁ। ଟଣ୍ଟ୍ ମାରୁଚ ନାଁ?
ଏଟାକୁ କୁହାଯାଏ କଣ ତ ଏଟାକୁ ସାବାସି କୁହାଯାଏ। ତାରିଫ କରାଯାଉଚି ତମର।
ଓବା ଥ୍ୟାଙ୍କୟୁ ଥ୍ୟାଙ୍କୟୁ। ଆଜି କଣ ହେଇଚି ଜାଣିଛ ମାଉସଟା ମୁଁ ଅର୍ଡର କଲି ମାଉସଟା ଅର୍ଡର କରି ଧରିକି ଆଣିଚି ମୋ ହାତରୁ ପୁଣି ଖସି ପାଇଲା ପୁଣି ସେଟା ଛିନଛତ୍ର ହେଇଗଲା।
ନୁଆ ମାଉସଟା ପିଠିକି ଛିନଛତ୍ର ହେଇଗଲା।
ହଁ ନୂଆଟା।
ତା ମାଉଚ ଟା
ତାକୁ ତାପରେ ଯୋଡି ଯୋଡି ଦେଲି ତାକୁ ରିପ୍ଲେସମେଣ୍ଟ ମାରିଦେଲି।
ହଁ ହଁ ସେଟା ମଣିଷ ଭଳିଆ ଥୋଡି ମଣିଷ ଭଳିଆ ୟୁଜ କରାଗଲେ ଥୋଡ଼ି।
ଆରେ ତାକୁ ଖୋଲୁ ଖୋଲୁ ହାତରୁ ଖସି ଖୁସି ମତେ କହିଲା କି ଦିଦି ଆଉ ମୋର ଚାରିଶହ ଅଠେଇଶି ଟଙ୍କା ଆସିଚି ଟିକେ ମୋର ଦେଖିଦେଲ ସେ ତାର ଦେଖୁଥିଲି ହେତିକି ବେଳେ ହିଁ ମୋ ହାତରୁ ଖସିଗଲା।
ସାବାସ୍ ତମେ ଓୟର ବାଲା ମାଉସ ଯୋଉ ତାର ବାଲା ମାଉସ ନେଇକି ଆସ ସେଇଟା ତମ ପାଇଁ ଠିକ ରହିବ।
ତାର ବାଲା ମାଉସ ଗୋଟେ ଦବତ ଦେଖିକି।
ହୋଉ। ଶୀତ ଦିନ ହୋଉ ଅଫିସରୁ ନେଇ ଆସିବି।
ହୋଉ ଠିକ ଅଛି ଆଣିଦବତ?
ହୋଉ।
ହୋଉ ଭଲ ହେଲା କୁନି ମାଉସଟେ।
କୁନି ମାଉସ ନା ମୁଁ କହିବି ତାକୁ ଛୋଟ ହେଇଯା ଆଉ।
ହଁ ଏଇ ଲମ୍ବୁ ଲମ୍ବୁ ବାଲା ମାଉସ ଆଣିବନି ଛୋଟ ଛୋଟ ବାଲା ମାଉସ ଆଣିବ।
ଆଉ ତମେ ଟିକେ ରୁହ ମୁଁ ଟିକେ ଯାଉଚି ଇଏ କରିବି ତମକୁ ମୁଁ କରୁଚି ପରେ।
ଉଁ।
ତମେ ଟିକେ ରୁହ ମୁଁ ଯାଇକି କରୁଚି ପରେ।
ହୋଉ ଠିକ ଅଛି। ହଁ।